ହେଲୋ।
ହଁ, କଣ କରୁଛ?
ଏଇ ଏଇଠି ରୁମ ରେ ବସିକି ଚାଲାବୁଲା କରୁଥିଲି।
ହୁଁ ହୁଁ।
ବସିକିନି ହେଇକିନି ମୁଁ ବସିକିନି ଖାଲି କଲି
ହୁଁ, ଆଉ କଣ ଖାଇଥିଲ?
ଖାଇଥିଲି ଭାତ ଡାଲମା।
ହୁଁ।
ଆଉ ମୋର ଗୋଟେ ସାଙ୍ଗ ଅଛି ଯେ, ସେ ଖାଲି ରୋଷେଇରେ ଏକ୍ସପଟ୍। ସେପଟେ ଯାଇକିନି ଖାଲି ରୋଷେଇ କରୁଛନ୍ତି କିଚେନ୍ ରୁମ୍ ରେ, ଆଉ କେତେ କଣ ବନେଇ ସାରିଲଣି।
କଣ ରୋଷେଇ କରିଛନ୍ତି? କଣ ବନେଇଛନ୍ତି?
ସେ ଆଗ ଗଲେ। ମତେ କହିଲେ ସାଙ୍ଗ ଉଠିଲଣି, ଆଉ ଯାହା ହେଲେ ଯୋଡ଼େ ଖାଇଦିଅ। ତାପରେ, ମୁଁ କହିଲି ହଁ ମୁଁ ତ ଭାତ ଖାଇବି, ପେଟ ଗରମ ହେଇଯାଇଛି ତ। ଆ ଟିକେ ଇଏ ହଉଛି, ଆଉ ତାପରେ ସିଏ କହିଲେ, ହଉ ତାହେଲେ ଖାଇଦିଅ। ଆଜି ଖାଲି ସେ ବନେଇଲେଣି ବସିକିନି ପରଟା। ଚାହା ବନେଇକିନି ପିଇ ସାଇଲେଣି, ମୁଁ ଚାହା ପିଏନି ନା, ସେ ତାଙ୍କର ପିଇଲେ। ତ ଯାହାମିତିଖାାଣି ତାପରେ ବ୍ରେଡ, ବିସ୍କୁଟ ନେଇକି ସବୁ ରଖିସାରିଲେଣି, ଆଉ କଣ ଗର ତରକାରୀ ବସେଇଛନ୍ତି। ଆଉ ଟିକେ ପରେ ପୁଣି ଭାତ ବସେଇବେ। ତାଙ୍କର ଚାଲିଛି ଆଉ, ସେ କାହାକୁ କେବେ ରୋଷେଇ କରିବା ପାଇଁ ଦଉନାହାନ୍ତି।
ଭଲ ଆଉ।
ନିଜେ ସବୁ ରୋଷେଇ କରୁଛନ୍ତି। ଆଜିିତ ସଟର୍ଡେ। ଆଇଁଷ ଖାଇବେନି, ନହେଲେ ଆଇଁଷ କରନ୍ତି ଜାଇକିନି ଆଉ।
ହୁଁ ଯାହା ହୋଉ ଭଲ ସାଙ୍ଗ ପାଇଛ ଆଉ। ରୋଷେଇ କରିକି ଦଉଛନ୍ତି।
କଣ କହିଲେ?
କହିଲି ରୋଷେଇ କରିକି ଦଉଛନ୍ତି ବଢିଆ ବଢିଆ।
ସେ ଯେମତି ବାହାରେ ହୋଟେଲରେ ଯେମତି ଦିଅନ୍ତିନି କରିକିନି। ସେ ସେମିତି କରନ୍ତି, ସେଇଥିପାଇଁ ତାଙ୍କୁ ଭଲ ଲାଗେ ରୋଷେଇ କରିବାଟା ବଧେ।
ହୁଁ
ହ
ଭଲ ହଉ ବର୍ଷାପାଗରେ କଣ? ଖାଲି ଚାହାଟା ଖାଲି ଗରମ ଗରମ ଖାଏ।
ହଁ ହଁ।
ହୁଁ।
ଆପଣଙ୍କ ଆଡେ ବସ୍ ଯାଉଛି।
ବସ୍!
ହଁ
ହଁ ସେ ରୋଡ ଆଡେ ଯାଉଛି, ଭିତର ଆଡେ କାହିଁ ଆସିବ, ଭିତରେ ଆସୁନି।
ତମ ଘରେ ଶୀତ ଲାଗେ ନା?
ହଁ ଜଙ୍ଗଲ ଖାଲି।
ଜଙ୍ଗଲ?
ହଁ।
ଇଏ ଲୋ ବାଘ ଭାଲୁ ବାହାରିଯିବେ।
ସେ ଆସୁଚନ୍ତି ଆଉ।
ହଉ ଜାଣିଚ ନା ନାଇଁ ଯଉ ଗୋଟେ ପୁଅ ସୁଇସାଇଡ୍ କରି ସେ ଜଣେ କନେଷ୍ଟବଳ ସେଇଟା ଜାଣିଚ?
କନେଷ୍ଟେବଳ।
ହଁ ନ୍ୟୁଜ୍ ରେ। ଏଇଟା କୁଆଡେ କହିଲେ ଯଉ ଢେଙ୍କାନାଳ ସିମିନଇ ନୁହେଁ
ହଁ।
ହେଇଆଡେ ଯଉ ଷ୍ଟେସନ ଅଛି ସେଇ ଷ୍ଟେସନ ସାଇଡ୍ ପଟରେ ସେରା ବେଶୀ ନିମ ଗଛ ତ ସେ ସେଇଠି ସେ ଯାଇଥିଲେ ପୁରୀ ବୁଲିବା ପାଇଁ ଦିରି ସିରେ ଛୁଟି ନେଇକିନା ଆସିନି ହେଲା। ସେଠୁ ଆସିଚନ୍ତି କେତେ ଆଜି ଚାରି ହେଲାଣି ଦୁଇ ତାରିଖ ଦିନ ରିଟନ୍ କରିଚନ୍ତି। ପୁରୀ ରୁ। ଦୁଇ ତାରିଖ ଦିନ ରାତିରେ ସେ ଇଏ କରିଚନ୍ତି ସୁଇସାଇଡ୍ କରିଚନ୍ତି ଆଉ। ଫାସି ଦେଇକିନି ପୁଣି ରଶିରେ।
ଝିଅ- ଝିଅ ଯୋଗୁ।
ସେଇଆ ତ ଆମ ହଁ- କୁହ ନା ତମେ କୁହ।
ଯଉ ଆ ମାନେ ଗର୍ମେଣ୍ଟ୍ ଚାକିରି କରିଚନ୍ତି ଗୋଟେ ଝିଅ ତାଙ୍କୁ କଣ ବ୍ଲାକମେଲ୍ କଲେ କି କଣ କଲେ ସେଥିପାଇଁ ସେ ସୁଇସାଇଡ୍ କରିଦେଲେ କେତେ ଲୋୟାଲ୍ ପୁଅ।
ହଁ ବା। ହଁ କଣ କହିବ ଝିଅ ମାନଙ୍କୁ ବିଶ୍ଵାସ ନାହିଁ କି ପୁଅଙ୍କୁ ବି ବିଶ୍ଵାସ ନାହିଁ। ହଁ
ଆ- କେହି କାହାକୁ କମ୍ ନୁହନ୍ତି ଏ ସବୁ ବି କମନ୍ ନା।
ଯଉ ଆମର ବା ଏଇଠି ପର୍ ଦିନ ଅଁ- ନା କାଲି ଗୋଟେ ପିଲାଟେ ଆମ ଏଇ ସାଇ ଭିତରୁ ସେମିତି ଦଉଡି ଦେଇ ଦେଇଚି
ଘରେ?
ହଁ ଘରେ।
ହେ ଭଗବାନ୍।
ଆଉ ଗୋଟେ ଆମ୍ କେଜାଣି ସେ ଜାଣିବା- ଜଣା ପଡିନି।
ଅ ହ।
ମୋର ଗୋଟେ ସାଙ୍ଗଟେ ସିଏ ବି ସେମିତି ଦଉଡି ଦେଇ ଦେଇଥିଲା ପୁଅଟେ। ସେ ବଞ୍ଚିଲା ତାକୁ ନେଇଗଲେ ସାଙ୍ଗେ ସାଙ୍ଗେ ମେଡିକାଲ୍।
ସିଏ ବି ସେମତି ସିଏ ସେଇ ଲଭ୍ କେସ୍ ରେ।
ଓହୋ।
ସେ ଝିଅ ଟା ଆମ ସାଙ୍ଗ ପୁଅଟା ବି ଆମ ସାଙ୍ଗ।
ହଁ ଏତେ ଛୋଟ ଛୁଆରା।
ଏତେ ଛୋଟ ଚାଲେ ଏଇ ବାକା ପହରଦିନ ସେଇ ପହରଦିନ। ଗୋଟେ ମାନେ ତାଙ୍କର ଏବେ ମାନେ ଟେନ୍ଥ ସରିଚି। ନା ପୁଅଟା ଝିଅ ଟା ନା କଲେଜ ଯିବେ ସେ ଝିଅ ଟା କଣ ତାଙ୍କ ଘରେ ରାଗିକି ପଳେଇ ଆଇଚି ପୁଅଟା ଘରକୁ ଯେ ହେଲା ପଳେଇ ଆସିକି ଅଛି ଯେ କହୁଚି ମୁଁ ଯିବିନି ଆଉ। ତାଙ୍କ ମା ଖାଲି ଖୋଜିଚନ୍ତି। ପୋଛ୍। ବର୍ଷା ତ ଛାଡୁନି ଆଉ।
ବର୍ଷା ତ ଆଗ ବି ମୁଁ ହେଲେ ଗାଧେଇ ଯାଆନ୍ତି କି କଣ। ଯେ ତମେ ଶୁଣୁନ ତମେ କଲ୍ କରିବ ଆଁ ମତେ। ମୁଁ ଆଡ଼େ ଯାଉନି।
ଓହୋ ନେଟ୍‌ୱାର୍କ ପ୍ରୋବ୍ଲେମ୍ ଥିବ ନହେଲେ। ହଁ। ହୋଉ ଆସ ଆସିବ ଆମ ଭୁବନ ଆଡ଼େ କୋଉଦିନ।
ଭୁବନ ତାହେଲେ ତ କାଲି ହଁ ରଥଯାତ୍ରା ରେ ଛୁଟି ତ ହଁ ହେତେରେ ବି ଛୁଟି ହବ ମୁଁ ବାହୁଡା ଟାଇମ୍ ରେ ବେଶୀ ଛୁଟି ନିଏ। ମତେ ବାହୁଡ଼ା ଭଲ ଲାଗେ ଦେଖିବା ପାଇଁ, ଆଉ ଏଇଠି ମୋ ସାଙ୍ଗର ବର୍ଥଡେ ଅଛି। ଦିନ ତ ସେଇ ଟାଇମ୍ ରେ ଯଦି ଛୁଟି ନେଲେ ରହିଯିବି ଏକାଥରେ ଯାଏ।
ଆସିବ କୋଉ ଦିନ ଭୁବନ ଏଇ ରଥଯାତ୍ରା ଦିନ ଆସିବ। ବୁଲିକି ଯିବ ଆମ ଭୁବନ ରେ।
ଆଉ ଦେଖିବା ଯିବା ଆଉ, ଭୁବନ ତ ମୁଁ କେବେ ଯାଇନି। କୁଆଡେ କଣ ବା ତୁ ବି ଜାଣିନି।
ପଳେଇ ଆସିବ ଏଇ ବସଷ୍ଟାଣ୍ଡ କୁ ବସ୍‌ରେ ବସିକି ଓଲେଇପଡିବ ମତେ ଫୋନ୍ କରିଦବ ମୁଁ ଯିବି। ଆମ ଘରକୁ ନେଇ ଆସିବା ଆମେ ସାଙ୍ଗ ହେଇକି ଯିବା।
ସତରେ ନା କଣ? ହେ ଭଗବାନ।
ହୁଁ।
ତମର ଯୋଉ ଚିରାଦିପା ଦିଦି ତ ସେ ଗଲେ ଭାରି ନା କାଲି ଯାଇଛନ୍ତି।
ହଁ କାଲି ଆମର ଦେଖାହବ ସମସ୍ତଙ୍କର।
କାହିଁକି?
କାଲି ଆମର ଆମ ଶତ୍ସଙ୍ଗ ସେ ଆସିବେ ଏ ଡିପିବାର କରି
ଏଇ ମୁଁ କହିବନି ମୁଁ ତ ମୋ ନାଁ କହିି ତାଙ୍କ ନାଁ କହିଚି ବୋଲି।
କହିଲେ ବି ସେ କିଛି ଭାବିବେନି।
ନାହିଁ ଯେ ଆମେ ମାନେ ଏଇୟା ପରେ ମାନେ ଇଏ ଇଏ ଗଲେ ନା। ତିନ ଦିନି ହେଲେ।
ହୁଁ ତମ ନାଁ କଣ ଦିଦି?
ମୋ ନାଁ। ମୋ ନା ମୁଁ କହିବି ଗାଁକୁ ଆସିଲା ପରେ ହେଲା।
ହଉ।
ତମର ଯୋଉଟା ଦେଖଉଛି ଯୋଉ ମୋର ଯେମିତି ଟ୍ରୁ କଲ ରେ ଯୋଉଟା ଦେଖଉଥିବ। ସେଇଟା ହିଁ ମୋ ନାଁ। ଆଉ ତମର ଯେମିତି ହ୍ଵାଟସପ ରେ ଦେଖଉଛି ଅ ହେଇଟା ତମ ନାଁ କି?
ହଁ।
ମୋର ହ୍ଵାଟସ୍ଆପ ରେ ମୋ ନାମ ହିଁ ମୋର ନିକ୍ ନେମ୍ ଅଛି।
ଉ ହୁଁ।
ଯୋଉ ଡାକ ନାଁ କୁହନ୍ତିନି ଘରେ ଡାକନ୍ତି ଯୋଉ
ହୁଁ।
ସେଇ ନାଁଟା ଅଛି ମୋ ହ୍ଵାଟସ୍ଅପ୍ ରେ ଆଉ ଜଣ ଜ କ ନାଁ ମିଶା ହେଇଚି ଆଉ।
ଉ ହୁଁ।
ଆଉ ତମ ଦିଦି। ହ୍ୟାଲୋ। ହ୍ୟାଲୋ। ତମ ଦିଦି କୁଆଡେ ଗଲେ? ହ୍ୟାଲୋ। ହଁ ହୁଁ